ହାଲୋ
ହଁ ଭାଇ ନମସ୍କାର୍
ଆଜ୍ଞା ନମସ୍କାର୍ କଣ କରୁଛନ୍ତି?
ଏମିତି ହିଁ ସନ୍ଧ୍ୟା ବେଳ ଟିକେ ହୁଁ କିଛି ମୁଢି ମିକ୍ଚର୍ ଖାଇକି ଆସିକି ତାକୁ ସନ୍ଧ୍ୟା ବେଳ ଏତ ବର୍ଷା ଲାଗୁ ରହିଛି ତ ଚାହା ପକୁଡି ବି ଟିକେ ଖାଇଛି। ଟିକେ ଖାଇ ସାରି ଆସେ ଇଏ ଦାଣ୍ଡ ଆଡେ ବୁଲୁଚି। ଆପଣ କଣ କରୁଅନ୍ତି ଏବେ
ନିଶ୍ଚିତ ଭାବରେ ଆମର ପିଠା ହେଇଥିଲା ଆଜି ଆରିସା ପିଠା।
ଆଜ୍ଞା
ତ ସେ ଆରିଶା ପିଠା ଖାଇଥିଲି। ଖାଇକି ଏବେ ଟିକେ ବସିଛି।
ଆ ଆପଣଙ୍କ ଦେହ ଭଲ ଅଛି?
ଆଜ୍ଞା, ଆଜ୍ଞା ମୋ ଦେହ ଭଲ ଅଛି। ଥଣ୍ଡା ପାଇଁ ଟିକେ ଥଣ୍ଡା ହେଇଯାଇଛି। ନହେଲେ ଭଲ ଅଛି ସବୁ।
ହାଲୋ।
ଆଉ ଆଜ୍ଞା ଆପଣ ଘରେ ସବୁ କିଏ କିଏ ଅଛନ୍ତି?
ଆଜ୍ଞା ବାପା, ମା, ଭାଇ, ଭଉଣୀ ମୁଁ ତ ସମସ୍ତଙ୍କ ଠା ସାନ। ତ ସମସ୍ତେ ଭଲ ଅଛନ୍ତି। ମୁଁ ବି ଭଲ ଅଛି।
ଆଜ୍ଞା।
ଆଜ୍ଞା ମୋ ବି ଅଛନ୍ତି। ଆପଣ କେମିତି ଅଛନ୍ତି? ଆଜ୍ଞା। ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ମୋର ବାପା ଅଛନ୍ତି। ବାପା, ମା, ମୋ ସାନ ଭାଇ ଆଉ ମୁଁ।
ଆଜ୍ଞା ଆପଣ ଘରେ ସାନ ନା ବଡ?
ଆଜ୍ଞା ମୁଁ ବଡ଼।
ଆଜ୍ଞା। କୁହନ୍ତୁ ଆପଣ।
ଆଜ୍ଞା ଆଉ କୁଆଡ଼େ ଆଜ୍ଞା ବୁଲାବୁଲି କରିବା ପାଇଁ ଗଲେ ହୁଅନ୍ତାନି?
ଆଜ୍ଞା ତ ବୁଲାବୁଲି ତ କରିନି। ତ ଏମିତି ରଜରେ ଯାଇଥିଲି ପୁରୀ, କୋଣାର୍କ, ରାମଚଣ୍ଡୀ ଏମିତି ସାଙ୍ଗମାନଙ୍କ ସହ ମଜାମସ୍ତି ବହୁ ଠା କୁର ଦର୍ଶନ କରିକି ଆସିକି। ତ ଗାଁରେ ବି କିଛି ପ୍ରୋବ୍ଲେମ୍ ଥିଲା। ତ ସାଙ୍ଗମାନଙ୍କ ସହ ବି ଦୋଳି ଖେଳିକି ଆଉ ଝିଅ ପିଲାଙ୍କ ସେଟା ସାଧାରଣତଃ ଭାବେ ପର୍ବ। ତ ଆମେ ପୁଅ ପିଲା କିଛି ନୂଆ ଏ ବସ୍ତ୍ର ପରିପୂର୍ଣ୍ଣ କରିକି ଟିକେ ବୁଲାବୁଲି କରୁ ସାଙ୍ଗ ମାନଙ୍କ ସହ ମଜମସ୍ତି ପାଇଁ। ତ ବିଭିନ୍ନ ତିଷ୍ ସେ ଥାଳକୁ ବି ଯାଉ ସେଠି ଭୋଜି ଭାତ କରୁ ଏବଂ କରୁ।
ଆଜ୍ଞା।
ଏ ତ ଆଗରୁ ଆମ ଗାଁରେ ବହୁତ ଭଲ ଭାବରେ ବଡ ଭାବରେ ଆୟୋଜିତ ହଉଥୁଲା। ଏ ରଜ ପର୍ବ। ଏବେ ଟିକେ ଆଗ ଅପେକ୍ଷା କ-କମି ଗଲାଣି। ଆଗରୁ ଯେହେତୁ ପିଲାମାନେ ବ-ବଡ ଭାଇ ଭଉଣୀ ମାନେ ବହୁତ ଥିଲୁ ତ ଏବେ ପାଠ ପଢିବା ପାଇଁ ସେ ତ ସହରକୁ ଗଲେଣି। ପଢିବା ପାଇଁ। କି ଯେ ମାନେ ଚାକିରି କରିବେ ବୋଲି। ତେବେ ତେବେ ଇନ୍ ପିଲାମାନେ ଛୁଟିରେ ସିଏ ଆସନ୍ତି ରଜ କଟେଇବା ପାଇଁ ଗାଁରେ। ଶୁଣନ୍ତି।
ଆଜ୍ଞା, ଆଜ୍ଞା।
ଏବଂ ତାଙ୍କ ସହ
କଣ କହିଲେ? ଆଜ୍ଞା ଶୁଭୁଛି?